ହ୍ୟାଲୋ
କଣ କରୁଛ?
ହ୍ୟାଲୋ
ହୁଁ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ଶୁଭୁଛି ହ୍ୟାଲୋ ହଁ ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହଁ। ହ୍ୟାଲୋ ହ୍ୟାଲୋ ହଁ ଶୁଭୁଛି ମୋ କଥା ହ କହୁନା ମୁଁ କହିଲି କଣ କରୁଛୁ କଣ? ହ୍ୟାଲୋ
ଉଠିଲି
କଣ କରୁଛ। କରୁଚ କଣ?
ଏକେଲା ବସିକି ପଢୁଥିଲି ଆଉ ପାଇଥନ ନୋଟ୍ ପାଇଥନ୍ ନୋଟ ପ।
ମୁଁ ଯେ ଏଷ୍ଟିମେଲ ପଠେଇଥିଲି। ସେଇଡ଼ା ସରିଗଲାଣି
ନାଇଁଏଷ୍ଟିମେଲ୍ ସରିନି କାଲି ପଢେଇ ଦେବି ଆଉ
ଏଷ୍ଟିମେଲ୍ ଟା ପୁରା ମୁଁ ପଠେଇନି। ପୁରା ଟା ମୁଁ ପିଡିଏଫ୍ କରିକି ପଠେଇଦବି ଆଉ ଆଉ ଆଜି କଣ କଲୁ ସକାଳେ ଯେତେବେଳେ ଉଠିଲୁ।
ସକାଳେ ଉଠିଲି ପାଞ୍ଚଟା ବେଳେ
ଏକ୍ସରସାଇଜ କଲି ମର୍ଣିିଂ ୱାକ କଲି ପୁଷପ୍ ମାରଲି ଫ୍ରେଶ ହେଲି ତାପରେ ପଚାଶ ଟା ଭଳିଆ ପଚାଶ ଟା ଭଳିଆ ଆଉ
ଆଉ କେତେବେଳେ ଉଠିଲ କେତେବେଳେ
ଉଠିଲି ପାଞ୍ଚ
ଓ ହୋ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛ ହଁ ମମି ଦେହ ଭଲ ଅଛି
ମମିଙ୍କର ଯାଇଥିଲେ ବା ମେଡିକାଲ ନା କଣ?
ହଁ ସିଏ ହଁ ମୋ ସାନ ବାପାଙ୍କର ତାଙ୍କର ଗୋଟେ ଝିଅ ଟେ ହେଇଛି ମମି ତ ନାହିଁ ଏଠି ମମି କଳାହାଣ୍ଡିରେ ଅଛି ଅନ୍ତା ପାଖରେ ତ ସିଏ ସେଠି ଅଛି ମମି ଦେହ ଅଛି ଅର୍ସିତ ଦେଅ ଟା ଭଲ। ତାକୁ ଥଣ୍ଡା ମନା କରିଚି। ମୁଁ କହିଲି ଆଉ ଯୋଉ ମୁଁ କହିଲି ଖାଇଲ କଣ ତମେ
ଖାଇଲି ସକାଳେ ମର୍ନିଙ୍ଗ ୱାକ୍ କରିକି ଫ୍ରେସ୍ ଫ୍ରେସ୍ ହେଇକି ତାପରେ ମନ୍ଦିର ଯାଇଥିଲି ବିରଜା ମନ୍ଦିର ଯାଇଥିଲି ସେଠି ବସିକି ଠାକୁରଙ୍କ ପାଖରେ ପ୍ରାର୍ଥନା କଲି ତା ବିରଜା ମନ୍ଦିର ସେଇ ସାତଟା ସା
ସାତଟା ସାଢ଼େ ସାତଟା ଖୋଲା ହଉଛି, ଓହୋ ମୁଁ ଭାବିଲି ଆଠଟା ନଅଟା ବେଳକୁ ଖୋଲା ହଉଚି, ପହଡ ପଡୁଉଛି ପୁଣି କେତେବେଳେ?
ପହଡ ପଡୁଚି ସାଢେ ଦଶଟା ଏଗାରଟା ଭିତରେ ଆଉ,
ଉଁ ସାଢ଼େ ଦଶଟା ଏଗାରଟା ଭିତରେ ପୁଣି ପହଡ ଖୋଲିଲେ ଯେ ପୁଣି କେତେବେଳେ,
ପହଡ ଖୋଲୁଛି ବା ସେ ସକାଳ ସାତଟା ଖଣ୍ଡେ,
ଆଉ ରାତିରେ କେତେବେଳେ ମାନେ ସନ୍ଧ୍ୟାରେ କେତେ ପର୍ଯ୍ୟନ୍ତ ଖୋଲା ହଉଛି ସେଟା
ସନ୍ଧ୍ୟା ରେ ତିନିଟା ବେଳେ ଥରେ ପହଡ ଖୋଲା ହାଉଛି ବାରଟା ବେଳେ ପଡୁଛି ସକାଳ ଯୋଉ ପହଡ ଟା ସକାଳ ବାରଟା ଟାବେଳେ ପହଡ଼ ପଡ଼ଇ, ତିନିଟା ବେଳେ ଖୁଲୁଛି ସେଇୟାଉ ଆଉ କଣ ଖାଇ ଖାଇଲ
ମୁଁ ଖାଇଥିଲି କଣ ଖାଇଥିଲି ରୁଟି ଆଉ ଖାଇଥିଲି ମୁ ବାଇଗଣ ଆଳୁ ଖଟା ଆଉ କଖାରୁ ଶାଗ ତରକାରୀ, ତମେ କଣ ଖାଇଚ?
ମୁଁ ଖାଇଥିଲି ଯାଇଥିଲି ମନ୍ଦିର ମନ୍ଦିରରେ ଗଲି ଭୋଗ କରିକି ଘରକୁ ନେଇକି ଆସିଲି ତାପରେ ଦହିବରାର ଥିଲି ଆମର ଯୋଉ ଦହିବରା ବାଲା ଆସିଥିଲା ସେ ଆମ ଦାଦାଙ୍କ ଆନିବର୍ସରୀ ନା ଦାଦା ଖୁଡିଙ୍କର
କୋଉ ଦାଦା ଖୁଡି
ସାନ ଦାଦା ଆଉ ଖୁଡିଙ୍କର ଆନିଭର୍ସରୀ ତାଙ୍କୁ ମନ୍ଦିର ନେଇକି ଯାଇଥିଲି, ଆଉ ଆମ ଘରକୁ ଦହିବରା ବାଲା ଯୋଉ ଆସିଥିଲା ମୁଁ ସେଠି ରଖିଲି ଦହିବରା
ହୁଁ ହୁଁ,
ଆଉ ତାପରେ ଯାଇଥିଲି ଗାଡି ନେଇକି ଗାଡି ଖରାପ ହେଇଗଲା, ବଟରେ ଲିକ ହେଇଗଲା ତିନିଟା ଲିକ ହେଇଯାଇଥିଲା, ତାକୁ ଫେରେ ଲିକ ମାଇଲି ତିନଟା ଲପ୍ଟ ମାଗିକି ବସି ଥିଲି ସେଠୀ ଘ ମୋର ପଳେଇଲା ଟାଇମ୍।
ହୁଁ।
ଆଉ ପଢି ପାଇଲିିନି ସକାଳୁ ଆଜି ତାପରେ କି ଘରେ ଖାଇଲି ଜଳଖିଆ ନେଇକି ଆସିଥିଲି ଇଟିଲି ସିଙ୍ଗଡ଼ା, ବିରିବରା ଆଉ ଡାଲି ବରା ଆଉ ଗୋଟ ଗୋଟା ଡ଼ାଲି ଘରେ ଥିଲା
ହୁଁ ହୁଁ - ଓହୋ ଯୋଉ ସେ ଯୋଉ କଣ ସେ ଯୋଉ ମିଠା ଦୋକାନଟା ନଥିଲା କଣ ସେଇଟା ନାରାୟଣ ସୁଇଟ। ସେଇଟା ଏବେ ଖୋଲା ରହୁଛି ନା ଖୋଲା ରହୁନି?
ହେଇଯାଇଥିଲା ମଝିରେ ଫେରେ ଏବେ ଖୋଲିଲେଣି।
ଆହା, ମାଙ୍କ ଦେଆ ଭଲ ଅଛି? ହଁ।
ମମି ଦେହ ଭଲ ଅ ସେଇଠି ମିଠାଟା ଭଲ ଲାଗେନା। ସେଇଟା ଯୋଉ ମିଠାଟା ନେଇଥିଲି କ୍ରୀମିଟର ଆଉ ତା ମନଟା ବି ଭଲ ଲାଗେ। ନା, ଆଉ ହଉଛି ଆଉ ଖରାବେଳେ କଣ ଖାଇଥିଲ?
ଟିକେ ରହିଲ।
ଖରାବେଳେ କଣ ଖାଇଥିଲ?
ହ୍ୟାଲୋ
ହ୍ୟାଲୋ, ଖରାବେଳେ କଣ ଖାଇ
ହ୍ୟାଲୋ ଖରାବେଳେ ମୁଁ ଆଜି ଭାତ ଭାତ ଭାତ, ଡାଲି, ଆଳୁ ଭଜା ଆଉ ମିକସ ଭେଜ। ଆଉ ପ୍ରଥମେ କଣ ଖାଇଥଲ?
ମୁଁ ଖାଇଥିଲି ଭାତ, ଡାଲି ଆଉ ଉଁ କାଙ୍କଡ ଭଜା ଆଉ ଓ କଲରା ଭଜା ଆଉ ଆଉ ମିକ୍ସଚର ତରକାରୀ ଆଉ କଳମ ଶାଗ ଆଉ ହଉଛି ଆମ୍ବୁଲ ବଡ଼ି କୋବି ଆଳୁ ତରକାରୀ ଆଉ ଆଳୁ ବାଇଗଣ ଛୁଇଁ
ହୁଁ ହୁଁ। ଆଉ ମୁଁ କହିଲି
ଆଉ କାଲି ଯୋଉ ଯାଇଥିଲ ନା ତୁ
ନା ନା ଯାଇନୁ ଯାଇନୁ ଯିବୁ ଆଉ। ଘରେ ସମସ୍ତଙ୍କ ଦେହ ଭଲ ଅଛି ନା? ମାର୍କେଟ ହଁ ମାର୍କେଟ କାଲି ଯାଇଥିଲି। କାଲି ଯାଇଥିଲି ସେଠିକି ଯାଇଥିଲି ମୁଁ ବରା ଫରା ଖାଇଥିଲି ଆଉ ମୋମୋ ବି ଖାଇକି ଆସିଥିଲି।
ଓହୋ।
ଯାଇଥିଲି ଚାରିଟା ବେଳକୁ ପଳେଇ ଆସିଥିଲୁ ସାତଟା ବେଳକୁ ପଳେଇଆସିଥିଲୁ।
ଭଲ ଆଉ।
ମୁଁ କହିଲି
ଆଉ?
ମୁଁ କଣ କହୁଥିଲି ରଜ ପାଇଁ ଡ୍ରେସ ଫେସ୍ କିଣା ହେଲାଣି?
ନା ରଜ ପାଇଁ ଆଉ ଡ୍ରେସ କିଣିନି କିଣିବି ଆଉ, ପଇସା ଦେବେ ବୋଲି ପିଇସି କହୁଥିଲେ ଗୋଟେ ଭଲ ଜିନ୍ ପ୍ୟାଣ୍ଟ ଟା ଭାବିଚି ଆଣିବି ଆଉ ସାର୍ଟ ଆଣିବି
ହୁଁ ହୁଁ।
ଆଉ ହଉଚ ପାଇଁ ପଇସା ଦେଲେ ଯିବି ଯିବା ଆଣିବାକୁ ଆଉ।
ମୁଁ କହିଲି ଯୋଉ ଘରେ ହଁ ଘରେ ମାଆଙ୍କ ଭଲ ଅଛି ମୋର ସରିଯାଇଛି।
ହଁ ମମି ଦେହ ଭଲ ଅଛି ହଁ। ମମି ଦେହ ଭଲ ଅଛି, ମମି ହଁ ହଁ ଦିଦିଙ୍କ ସହିତ କଥା ହେଇଥିଲି ଆଉ ପୁଅ ଭାରି ଦୁଷ୍ଟ ହଉଛି । ସବୁ ଇଆଡ଼େ ସିଆଡେ ଜିନିଷ ଭାଙ୍ଗି ଦଉଛି ଇଏ କରୁଛି ଆମ ମ ମମି ତ ପଳାେଇଛି ହଁ
ମୁଁ କହିଲି ଯୁ କଣ କୋହୁଥିଲି କହିଲ ମୋର ଏଶ ଟିମଲ ସରଦେଇଦଏ- ସେ ସେେଷ ଟା- ଷ୍ଟଟ୍ କରିବି ଆଉ ପାଇଥାନ୍ ତ ମୋର ଅଧା ହେଇଛି ଗ୍ସ ପର୍ଯ୍ୟନ୍ତ ଯାଇଛି ଆଉ ସ୍କିଲ କଣ କଣ କଣ-
ଆଉ ମୁଁ ଯାଇଥିଲି ଆଜି ଦାଦାଙ୍କ ସହିତ ଆଇସ୍କ୍ରିମ ଆଣିଥିଲୁ ସେ ଯୋଉ ରାଜଭୋଗ ଯୋଉ କୁହେ ନା ମଲାଇ ର ବଢିଆ ଲାଗେ ସେ ଯୋଉ ଆଇସ୍କ୍ରିମ ଟା ସେଇଟା ମୁଁ ଆଣିଥିଲି ଆଜି ଆଉ
କେତେବେଳେ ଯାଇଥିଲା ମୁଁ କେତେବେଳେ ଯାଇ କେତେବେଳେ ଯାଇ କଟ
ଏଇ ଗାଡି ଭଗେଇକି ଯାଇଥିଲେ ଗାଟା ଖଣ୍ଡ ଆଉ ଓହୋ
ଫ ଫୋନ୍ ଠିକ ସୁଇଜ୍ ଅଫ୍ ଥିଲେ-
ହଁ ମୋ ଫୋନ ସେଥିପାଇଁ ସୁଇଚ ଅଫ୍ ଥିଲା, ମୁଁ ସେଥିପାଇଁ ଘରେ ଫୋନ ରଖି ଦେଇକି ପଳେଇଥିଲି ତ- ଆଜି ସେଇଠି ଜଳିକଆ ଫଳିକଆ ଆଣିଲି ସେଇଆ
ମୁଁ କହୁଥିଲି କି କଣ କହୁଥିଲି ଯେ ଉ ଏଇ ସବୁ ମୁଁ କହିଲି କି ଆମର କ୍ୟାମ୍ପସ ପୁଣି କ୍ୟାମ୍ପସ୍ ହ
କ୍ୟାମ୍ପସ ର ନୋଟ୍ କଥା କଣ କହୁଥିଲ ବା
ହଁ ନୋଟ କଥା କହିଲି ପ ହଁ ନୋଟ କଥା ଏ ଟା ହଁ ହଁ
ଆାଇଥନ ମୁଁ ଯୋଉ ନୋଟ ଟା ପଠେଇଥିଲି ପୁରା ବାଗେଇକିନା ଲେଖିଛି ମୋ ଇଏରେ
ହଁ ସେ ନୋଟ ଟା ଭଲ ଅଛି ଆଉ ତାର ସବୁ ପଏଣ୍ଟ ଗୁଡା ଭଲ ଅଛି ମୁଁ ତାକୁ ମାର୍କଡାଉନ କରିଦେଇଛି। ତାକୁ ମୁଁ ଲେଖିବି ନୋଟ ରେ କଧାରେ ଲେଖିକି ସେ ନୋଟ ମୁଁ ଲେଖିଦି ମୁଁ ପାଇଥଟା୍ ପିବ ବୋଲିଁ କେତ ପଢିକି ନୋଟ୍ ଲେଖି ଭଳି ଆଉ
ଆଉ ମୁଁ ସକାଳୁ ଆମ ସାନ ପୁଅ ଯୋଉ ତା ସହିତ ଖେଳୁଥିଲି ସେ ମତେ ତାକୁ ନେଇକି ଯାଇଥାନ୍ତି। ଦେଲା ଆଉ ନେଇପାରିଲିନି ଭାରି ଦୁଷ୍ଟ ହେଲା ବୋଲି ହଁ ମୁଁ ଭାବୁଛି ଗୋଟେ ଚାରିଟା ବେଳକୁ ଯିବି ହଉଛି ଖେଳିବା ପାଇଁ କ୍ରିକେଟ
ତୋର ଏଥରକ ଏକ୍ଜାମ ରେ କେତ ରହିଲା ମାନେ ଏ
ହଁ ଏକ୍ଜାମ ରେ ରହିଛି ଆଉ। ଭଲ ଅଛି।
କେତେ?
ଆଉ ହଉଛି। ସେଠି ଭାବୁଥିଲି ଗୋଟେ ଜୋତା ଆଣିବାକୁ ଯିବି
ଉଁ ହୁଁ
ଟାରେ ଯିମି ଭାବୁଥିଲେ। ସେଥିପାଇଁ ଦାଦା କହିଲେ ଦାଦାଙ୍କ ସହିତ ଜଟଲି ଯିବି ଗାଡି ବାଗେଇ ଦେଇଛି ତ
ଗାଡି କେତେ ଟଙ୍କା ନେଲା ବାଗହେଲା ଗାଡି ଯୋଉ ଠିକ କରାହେଲା କେତେ ଟଙ୍କା ନୋ ଦେଢଶହ ଟଙ୍କା କଣ ହେଇଥିଲା ମାନେ କେବଳ ଲିକ୍ ହେଇଥିଲା ନା କଣ? ସେ ଲିକ୍ ବି ଦେଢ଼ଶହଟଙ୍କା ନେଲା।
ହଁ
କୋଉଠି କୋଉଠି ଯୋଉ ସଜଡା ହେଲା କି?
ହେ ମୋ ଘର ପାଖରୁ ଯାଉଥିଲି ଯଷ୍ଟ ସେଇଠି ଲିକ୍ ହେଇଗଲା ବାଟରେ
ମୁଁ କହିଲି ଯେଉଁ ଶ୍ରୀଆ। ପଢିବେ କଣ କୋଉଥିରେ କୋଉଥିପାଇଁ ପଢିବେ।
ହଉ ମୁଁ ରଖୁଛି ଆଉ ପଛରେ କରିବି ଆଉ।
ହଁ ହଉ ଠିକ ଅଛି ହଉ ଟାଟା।
ହଉ ରହିଲି। ଚାଲ।